ହ୍ୟାଲୋ ହଁ କଣ କରୁଛନ୍ତି?
ଏଇ ବସିଥିଲି ଆପଣ କଣ କରୁଛନ୍ତି?
ମୁଁ ଏ ବାହାରେ ବସିଛି କାମ ସ ସରି ଯାଇଛି ଆଉ ଟିକେ ଟିକେ ହାଲକା ପ ଆଜି ହେଇଛି ଡାଲି ହେଇଛି ପୋଟଳ ଭଜା ହେଇଛି ଝୁଡଙ୍ଗ କଲରା ଚିପ୍ସ ସା ଗ ଭଜା।
ଓ ହ ଖାଇସାରିଲ ମୁ
ହ ଆ କିଆ ପଆ ସାର ଲାଣି। ସକାଳୁ ରୁଟି ଖାଇଥିଲୁ ତାପରେ ପଖାଳ ବି ଖାଇ ଦେଇେଇଛୁ।
ମୁଇଁ ଫୋନ କରିଥିଲି ଏବେ ତ ଦଶହର ଆସିଲାଣି ଏ ଆପଣଙ୍କ ଆଡ଼େ କିି ଦଶହରା କେମିତି କଣ ହଉଛୁ?
ତ ସାରା ଆମର ଟିକେ କହିବା ପାଇଁ ଗଲେ ମୋ ପରିବାର ଦଶହରା ଟିକେ ଭଲରେ ହୁଏ। କାହିଁକି ନା ଆମର ଯୋଉ ଖଣିରେ ଦଶହରା ପୂଜା ହୁଏ ଆମର ନବମୀ ଦିନ ଖଣି ରେ ପୂଜା ହୁଏ ସବୁ ଯୋଉ ମାନ ଆମର କାମ କରନ୍ତି ସେମାନଙ୍କ ପାଇଁ ନୂଆ ଲୁଗାପଟା ଅ ପ ହୁଏ ଭୋଜି ଭାତ ସବୁ ଆମ ଗାଡି ପୂଜା ହୁଏ। ଘରେ ସମସ୍ତଙ୍କ ପାଇଁ ଲୁଗାପଟା ଛୁଆଙ୍କ ପାଇଁ ଡ୍ରେସ ଅ ଘରେ ହଉଛି ଗାଡି ପୂଜା ବି ହୁଏ। ଆମର ଦଶହରା ଦିନ ସମସ୍ତେ ବିଶ୍ଵକର୍ମା ଦିନ ପୂଜା କରନ୍ତି କିନ୍ତୁ ଆମର ଦଶହରାରେ ସବୁ ଗ ଗାଡ଼ି ପୂଜା ହୁଏ ବହୁତ ଭଲ ଭାବରେ ହୁଏ। ଆଉ ଯେହେତୁ ଦଶରା ଘରେ ଯୋଉ ଖଣ୍ଡା ପୂଜା ହୁଏ ତାକରା ପିଠା ହୁଏ ମଣ୍ଡା ପିଠା ହୁଏ। ଗାଁ ରେ ବି ଆମର ଠାକୁରଙ୍କ ଘରକୁ ଯାଏ ପୂଜା ହବା ପାଇଁ। ଆଉ ଭଲରେ କଟେ ପାଖ ବଜାରରେ ବି ଦଶହରା ହୁଏ। ଆମେ ଦଶହରା ଦେଖି ଠାକୁରଙ୍କ ମେଢ ବୁଲି ଆସୁ। ଆଉ ତୁମେ କେମିତି ଦଶହରା ପାଳନ କର?
ଆମେ ବି ସେମିତି ପାଳନ କରୁ ଆମେ ଯୋଉ ଆମର ବାଶୀ ଦଶହରା ହୁଏ। ତ ବଳଦ ନାଚ ହୁଏ। ଯାଉ ଦେଖିବା ପାଇଁ ସବୁ। ରାବଣ ପୋଡି ବିି ହୁଏ। ସୁ ଘର ଲୋକ ମିଶିକି ଯାଉ ସବୁ ବଷ ଦେଖି ପାଇଁ ଯାଉ ଏବେ ଦେଖିବା ପାଇଁ ଆରବର୍ଷ ତ ଭୁବନେଶ୍ଵରରେ ରହିଥିଲି ବୋଲି ଭୁବନେଶ୍ଵରରେଖଥିଲି। ଭୁବନେଶ୍ଵର ବି ଭଲ ଦଶହରା ହୁଏ। ତାର ଅସବ ଦେଖିନଥିଲି ଆମ ଗାଁରେ। ସେ ତାର ଅର ବର୍ଷ ଦେଖିଥିଲି ଘଥରେ ବସାଣି ବଳଯାତ୍ରା ଦେଖିଥିଲି ରାବଣ ପୋଡି ଦେଖେ।
ଏଟା ରାବଣ ପୋଡି ମୁଁ କେବେ ଦେଖେ ହଁ ଭଲ ଅଛି। ରାବଣ ପୋଡି ହେରିକି ଆମେ ତ କେବେ
ଓହୋ ରାବଣ ପଡେ ବହୁତ ଲୋକ ନା ଆଉ ତ ଭାରି ଠିଆ ହେଇକିନା ଘଣ୍ଟେ ଦି ଘଣ୍ଟା ଦେଖିବା ଭାରି କଷ୍ଟ। ଆଉ କୁଆଡେ ବୁଲାବୁଲି କରିବା ପାଇଁ ଯାଇଥିଲେ ପିକନିକ ହେଇ ଘର ଲୋକ?
ଘର ଲୋକ ଏଇ ଯୋଉ ଏତେ ଖରା ହେଲା ଯେ ଆମେ କୁଆଡେ ଯାଇପାରିନୁ ଏ ବର୍ଷ। ଆଉ ପିଲାମାନେ ଯେହେତୁ ବାହାରେ ରହିକି ପଢୁଛନ୍ତି ତାଙ୍କୁ ବି ଛୁଟି ମିଳିଲାନି। ପୁଅ କ ହଉଛି ସିଏ ବାହାରେ ପଢୁଛି ଆଉ ପିଲାଙ୍କୁ ନ ନେଇେଇକି କି ଗଲେ ତ ଭଲ ଲାଗେନି କେବଳ ଯାଇଥିଲୁ ଏବେ ଭଉଣୀ ବାହାଘର ଥିଲା ସେଇ ଗାଁ କୁ ଯାଇକି ସେଇଠୁ ଆମର ଅଛନ୍ତି ଯୋଉ ମହାବିନାୟକ ଚଣ୍ଡୀ ରେ ସେଠିକି ଆମର ପାଖରେ ଗୋଟେ ତାରିଣୀ ସୁନ୍ଦର ତାରିଣୀ ମନ୍ଦିର ଅଛି ସେଠି ଏମତି ଠାକୁର ଦର୍ଶନ କରେ କିନ୍ତୁ ବହୁତ ଦୂରକୁ ଯାଇନୁ। ପୁଅ ଗୋଟେ ଦିନ ପାଇଁ ଆସିଥିଲା ସେଇ ଆମେ ସେ ଏତିକିରେ ଅଳ୍ପ କିଛି ବୁଲିଛୁ ଆଉ ଖରାରେ ଏତେ ଖରାରେ ତ ବାହାରିକି କୁଆଡେ ଯାଇ ହଉନି ତ ସେଥିପାଇଁ କୁଆଡେ ଆମେ ଯାଇପାରିନୁ।
ବହୁତ ଖରା ହଉଛି। ଆଉ ବର୍ଷା ବର୍ଷୀ
ମୌସୁମୀ ଆସିଲା ପରେ ବି ଖ ମାନେ ଖରାର ପ୍ରଭାବ କମିନି ଏପର୍ଯ୍ୟନ୍ତ ବି
ହଁ ଏପଟେ ବର୍ଷା ହଉଛି କିନ୍ତୁ ଗରମ ହଉଛି ଗୋଳ ଗୋଳି ହଉଛି।
ଆଷାଢ ମାସରେ ବି ପ୍ରଚଣ୍ଡ ଖରା କହିଲେ ଚଳେ।
ହଁ। ଆଉ ରଜ କେମିତି ପାଳିଲେ? ହଁ ରଥଯାତ୍ରା ଆମର ରଥ ହୁଏ। ଗୋଟେ ରଥ ହୁଏ। ସେଠି ଠାକୁର ବସନ୍ତି ସବୁ। ରଥ ମାନେ କରାଯାଏ। ଏଠି ପ୍ରସାଦ ବି ଦିଆଯାଏ ଅରୁଅନ୍ନ ଡାଲମା ହେରିକା। ଦିଆଯାଏ କରାଯାଏ ଆଉ। ରଜ କେମିତି ପାଳିଲେ?
ରଜ ଭଲ ତ ହେଇନି କାହିଁକି ନା ବହୁତ ଦିନରୁ ଅପେକ୍ଷା ରଜ ଆସିଲେ ଛୁଆ ମାନେ ଘରକୁ ଆସନ୍ତି ସ୍କୁଲ ରୁ ଛୁ ଟୀ ମିଳେ ଆଉ ଆମେ ବି ସବୁ ବୁ ଲୁଗାପଟା ନିଜ ପାଇଁ ପିଲାଙ୍କ ପାଇଁ ସବୁ କରି କାରିକି ରଖିଥିଲୁ। ଭଲକି ରଜ ରେ ଇଁ ନ୍ୟୁଜ ରେ ବି ଦେଲା ହଁ ରଜ ବେଳକୁ ବର୍ଷା ହବ ଟିକେ ଥଣ୍ଡା ପାଗରେ ରଜ କାଟିବୁ ତୀ ଟିକେ ହାଲକା କିନ୍ତୁ ସେମିତି କିଛି ହେଲାନି ଦିନ ବେଳା ପ୍ରବଳ ଖରା ସନ୍ଧ୍ୟା ବେଳକୁ କାଳବୈଶାଖୀ। ଦୁଇଟାଙ୍କ ଜିନିଷ ରଜକୁ ଖରାପ କରିଦେଲା ଏମିତି
ମୁଁ ବା ଯାଇଥିଲି ଘରକୁ ପଳେଇ ଆସିଲି ସୋମବାରେ ର ଏଇ ଭୁବନେ ଭୁବନେଶ୍ଵରରେ ବି ଭଲ ରଜ ହଉଛି ଏଠିକି ଆସିକି ବୁଲିଲୁ ଆମେ।
ଆମେ ନ୍ୟୁଜ ମାଧ୍ୟମରେ ଦେଖିଥିଲୁ ସବୁ ଜାଗାରେ ରଜ ମହୋତ୍ସବ କେମତି ହଉଥିଲା ଇଏ ଆମ ଗାଁ ରେ ବି ବହୁତ ଭଲ ଆୟୋଜନ କରିଥିଲେ। କିନ୍ତୁ କାଳ ବୈଶାଖୀ ପ୍ରଭାବରେ ତ କଣ କରାଯିବ କିଛି କରିହେ ହେଲାନି ଠିକରେ
ଜମା।
ଏଠି ଗାଁ ରେ ପ୍ରବଳ ବର୍ଷା ମାନେ ଲାଇନ ବି କଟ
ଦି ଦିନ ଲାଇନ ବି ନଥିଲାଁ ଯାଇଥିଲି।
ଏମିତିରେ ଆଉ ଏମିତି କି ପାଣି ବି ଘରେ ନଥିଲା। ଆଉ ରଜ କେମିତି ଆଉ ପାଳିବୁ। ଦେ ଗରମ ରେ ଗରମରେ ରଜ ସରିଗଲା କେମିତି ଜଣା ପଡିଲାନି। ଏବେ ରଥଯାତ୍ରା କୁ ଅପେକ୍ଷା
ରଥଯାତ୍ରରେ କେମିତି କଣ ହୁଏ?
ରଥଯାତ୍ରା ଏମତି ତ ବେଶୀ ବଡ ଆକାରରେ ନହେଲେ ବି ଗାଁ ଗହଳି ହିସାବରେ ଯେତିକି ହୁଏ ବହୁତ ଭଲ ହୁଏ। ନଅ ଦିନ ଧରିକି ରଥଯାତ୍ରା ଯାତ୍ରା ଆମର ପାଳନ ହୁଏ। ହଉଛି ଏବେ ତ ପୁରୁଣା ରଥଟି ଗାଁରେ ଭାଙ୍ଗି ଯାଇଛି ଏବେ ନୂଆ ରଥଟି ତିଆରି ହଉଛି ତିନି ଠାକୁର ଆମର ଗୋଟେ ଗୋଟିଏ ରଥରେ ଭିଡା ହୁଅନ୍ତି। ଗାଁ ରେ ଗୋଟିଏ ଆମ ଏ ପାଖାପାଖିରେ ପ୍ରାୟତଃ ଆମ ର ରଥଯାତ୍ରାଟି ବଡ ଆକାରରେ ହୁଏ ସବୁ ଗାଁ ର ସବୁ ଆବାଳ ବୁଦ୍ଧବନିତା ସମସ୍ତେ ଯାଇକି ରଥଯାତ୍ରାରେ ଯୋଗ ଦିଅନ୍ତି। ଆଉ ଆମେ ବି ତାଙ୍କ ସହିତ ଯାଇକି ରଥ ଟାଣି ପ୍ରସାଦ ସେବନ କରିକି ଘରକୁ ଆସୁ।
ହ କିଛି ପ୍ଲାନ୍ କରୁଛନ୍ତି ପୁରୀ ପୁରୀ ଯିବା ପାଇଁ ରଥଯାତ୍ରା?
ନାଇଁ ପୁରୀ ତ ପ୍ଲାନ୍ କିଛି ସେମିତି ହେଇନି କାହିଁକିନା ଅ ଏବେ ଯୋଉ ଘରେ ଆମର ସାନ ପୁତୁରାଟି ପାଞ୍ଚ ବର୍ଷ ପାଞ୍ଚ ଛଅ ବର୍ଷର ପିଲାଟି ତାକୁ ଧରିକି ବାହାରକୁ ତ ଏତେ ଭିଡରେ ଯାଇ ହବନି ଆଉ ହୁଁ ପରିବାରରେ ଯଦି ମାନେ ହଁ ସ୍ୱାମୀ ଯିଏ ଅଛନ୍ତି ସିଏ ଯଦି ଯାଇପାରନ୍ତି କିନ୍ତୁ ଆମେ ସ ପରରିବାରେ ଯାଇପାରିବୁନ ଛୋଟ ଛୁଆ ଟିକି ନେଇକି ଏତେ ଭିଡରେ
ହ ଡୋରି ଲାଗିଲେ କେହି ରୋକିପାରିବେ।
ନାଇଁ ଅଛି ଯିବା ପାଇଁ ପୁରୀ ଅଛି କିନ୍ତୁ ରଥଯାତ୍ରାରେ ନାହିଁ। ତାପରେ ଯିବାର ଅଛି କାଁକିନା ଏତେ ଭିଡରେ ଛୋଟ ଛୁଆ ଥରେ ପୁଅକୁ ନେଇକି ଯାଇ ଥିଲୁ ପୁରୀ ସେ ମାନେ ଏତେ ଭିଡରେ ଅଣନିଶ୍ଵାସୀ ହେଇଗଲା ଯେ ଯେ ଆମେ ଆମକୁ ଦର୍ଶନ କଲା ବେଳକୁ ଭୟ ଲାଗ୍ ଲାଗିଲା ଛୁଆର କଣ ହେଇଯିବ କି ଆଉ ତେଣୁ ରଥଯାତ୍ରା ତ ଆହୁରି ଭିଡ।
ହଁ ରଥଯାତ୍ରା ପରେ ଯ ବାଉଡା ପରେ ଠାକୁର ଯୋଉ ରହିବେ ରଥରେ ସେଥ ତଳକୁ ଭଲ ଦେଖିପାରିବ ଭଲ ଅଛି।
ଆ ରଥଯାତ୍ରା ଆହୁରି ଭିଡ ତେଣୁକରି ପିଲାଙ୍କୁ ମୁଁ ଏଇ ଭିଡରେ ନେଇକି ଯାଇ ଯାଇପାରିବି ରଥଯାତ୍ରା ପରେ ଯାଇକି ଯାହା ଯିବୁ ଆଉ। କିନ୍ତୁ ରଥଯାତ୍ରା ପୂର୍ବରୁ ଯାଇ ହବନି।
ହଁ ହଁ।
ବାହାରକୁ ରଥଯାତ୍ରାରେ ଯିବାରେ କିଛି
ନା ଆମର ପରିବାର ସହିତ ତ କି କିଛି ଏମତି ନାଇ। ଏ ଯୋଉ ଆଥର ଆର ମାସରେ ଦାଦା ଖୁଡି ସବୁ ଯାଇଥିଲି ପୁରୀ ବୁଲିବାକୁ। ପାଇଁ ଆ ଏଥର ବହୁତ ଭିଡ ଥିଲା ଯାଇକିନା ଦର୍ଶନ କରୁକରୁ ସନ୍ଧ୍ୟା ହେଇଗଲା ସକାଳୁ ଯାଉ ଯାଉ ଦର୍ଶନ କରୁକରୁ ସନ୍ଧ୍ୟା ବାହାରୁ ବାହାରୁ ତା ଯେ ଏଠି ଇସ୍କନ ଅଛି ଇସ୍କନ ମନ୍ଦିର ସେଠି ବି ଭଲ ର ରଥଯାତ୍ରା ହୁଏ। ମାନେ ପୁରୀ ଭଳିଆ ଏତେ ହୁଅନି କିନ୍ତୁ ଲୋକ ବହୁତ ହୁଅନ୍ତି ପ୍ରାଏ କିନ୍ତୁ ଭଲସେ ରଥଯାତ୍ର ହୁଏ ପ୍ରସାଦ ଖାଏବାକୁ ସେଥିପାଇଁ ଦିଆଯାଏ ତ ସେଠିକି ଯିବୁ ଆମେ ପାଖରେ ଏଠି ଆଉ।
ଆଚ୍ଛା। ତାହେଲେ ତମର ରଥଯାତ୍ରାର ପ୍ଳାନିଙ୍ଗ ହେଇଯାଇଛି ଯେ ଇସ୍କନରେ ତମେ ରଥଯାତ୍ରା
ହଁ ଇସ୍କନରେ ରଥଯାତ୍ରା ବୁଲିବୁ
ଆମେ ଆମ ଗାଁ ଇଆରେ ରଥ ଟାଣିବୁ ଆଉ ଠାକୁରଙ୍କ ଡୋରି ଆମକୁ ଏଇ ଯାଙ୍କେ
ଠାକୁର ସମାନ ଠାକୁର ଏକା
ହ
ଠାକୁର ସେଇ ଜଣେ ଯୋଉଠି ଯି ରହିଲା ସେଠି ସେ ଟାଣିଲେ ଆଉ
ହଁ।
ହୁଁ।
ଏବେ ଆଉ ଘରେ ହଉଛି କିଏ କିଏ ସବୁ ଅଛନ୍ତି?
ଘରେ ଅଛନ୍ତି ମୁଁ ତ ଭୁବନେଶ୍ୱର ରେ ରୋହୁଚି ଗାଁ ରେ ମାମା ବାପା ଜେଜେବାପା ଜେଜେମା ଏତିକି ଅଛନ୍ତି ଆଉ ସବୁ ଦାଦା ଖୁଡି ଘରିକା ବାହାରେ ରୋହୁଚନ୍ତି ଆଉ
ଉହୁଁ ବଡ ପରିବାର ଆଉ
ହଁ। ଆପଣ ଘରେ କିଏ କିଏ ଅଛନ୍ତି?
ଘରେ ଅଛନ୍ତି ହୋଉଚି ଦିଅର ଯା ଆଉ ମୋ ସାନ ପୁତୁରାଟି ପୁଅ ଯୋଡିକ ବାହାର ରହି ପଢୁଚନ୍ତି। ବାପା ଆମେ ସ୍ୱାମୀ ସ୍ତ୍ରୀ ଦୁଇ ଜଣ ଆଉ ଏବେ ଘରେ ଅଛୁ ଆଉ
ଉହୁଁ ଭଲ ଆଉ
ସୁଖୀ
ଜଏଣ୍ଟ ଫ୍ୟାମିଲି ହୁଁ ଛୋଟ ଫ୍ୟାମିଲି ହାପି ଫ୍ୟାମିଲି
ସମସ୍ତଙ୍କ ଦେହ ଭଲ ଅଛି।
ହଁ ଦେହ ଆଉ ଖିଆ ପିଆ ସରିଲାଣି?
କଣ କଇଲେ?
ମୁଁ କଇଲି ଖିଆ ପିଆ ଦି ପହରର ସରିଲାଣି।
ହଁ ସଇଲାଣି ହଉ ମୁଁ ରଖୁଚି ଫ୍ରି ହେଲେ ଫୋନ କରିବି।
ହଁ।